ହାଲୋ।
ହଁ କଣ କରୁଚୁ?
ଏଇ ବସିଛି ଆଉ।
ଓହୋ ଆଉ ଘରେ ସବୁ ଭଲ?
ହଁ ଘରେ ସବୁ ବହୁତ୍ ଭଲ।
ଭଲ ଆଉ।
ହଁ ମୁଁ ଆଜିବା ବଜାର ଯିବି ବଜାର ଯାଇକି ଆଇବି ରୋସେଇ କରିବି।
ଏସ କଣ ପାଇଁ? ରଜ ପାଇଁ? ଏତେ ବେଳୁ ରଜ ସଜବାଜ।
ଜାଣିଛୁ ନା ମତେ ଡ୍ରେସ ଦେଇନାହାନ୍ତି।
ଏ କଣ ପାଇଁ ଡ୍ରେସ ଦେଇନାହାନ୍ତି। ତତେ ପୁଣି ଡ୍ରେସ ଦେଇନାହାନ୍ତି। ସବୁ ସବୁବେଳେ ତ ଡ୍ରେସ କିଣିଲୁ ଆଉ କେତେ ଡ୍ରେସ ଦରକାର ତୋର?
ସବୁବେଳେ ଡ୍ରେସ କିିଣେ ତମକୁ ଟିକିଏ ଖରାପ୍ ଲାଗୁନି।
ହୁ ହୁ ନା ନାକି
କଣା ହେଇନି।
କୋଉଦିନ?
ତମର ଡ୍ରେସ୍ କିଣି ସାରିଲଣି?
ଡ୍ରେସ୍ ମୁଁ କଣ ଡ୍ରେସ୍ ମୋ ବୋଉର ଯେତେବେଳେ ଯାହା ଇଚ୍ଛା ଗୋଟେ ମୋ ପାଇଁ ଗୋଟେ ମଗେଇଛି ଗୋଟେ ଇଏ ପ୍ୟାଣ୍ଟ ଗୋଟେ ମଗେଇଛି।
କି ପ୍ୟାଣ୍ଟ ମାଗାେଇଚ?
ଏଇ ସ୍ଲେଟ ପ୍ୟାଣ୍ଟ ଯୋଉ କହିଥିଲୁ ସେଇଭଳିଆ।
ସାର୍ଟ ଉଡ଼ା ମଗେଇଦେଲନି?
କଣ?
ସାର୍ଟ ଗୁଡା ମଗେଇଦେଲନି।
ଏ ଗୋଟେ ମଗେଇଛି ଯେ ସେଟା ଦେଖିଆ କେମିତି ଆସୁଛି କେଜାଣି ମୋତେ ତ କାଇଁ ସେଇଟା ଭଲ ଦେଖାଯାଉନି ଏବେ।
ଭଲ ଦେଖାଯାଉନି ମଗେଇଛ କାହିଁକି?
ଦେଇ କହୁଥିଲା ହଁ ଭଲ ଲାଗୁଛି ବୋଲି, ସେଇ କହିଲା ଆଣେ ବୋଲି ଏଇଟା।
ଓହୋ।
ହୁଁ, ରଜରେ ସବୁ କୁଆଡେ କୁଆଡେ ବୁଲିବୁ, ରଜ ସେପଟେ ଭଲ ହୁଏ କି ନାଇଁ?
ରଜରେ, ହଁ ଆମର ଏପଟେ ରଜ ମୋ ମାମୁଁ ଘରେ ଏବେ ଅଛି।
ମାମୁଁ ଘରେ ବା ମାମୁଁ ଘରେ ହବ ଅଁ କଣ କହିଲ ରଜଯାତ୍ରା ମିନି ବଜାର ପଡ଼ିବ।
ଲୁହା ବଢ଼ିଆ, ବଢ଼ିଆ ତ, ଆମର ବି ଏଇପଟ ସାଇଟରେ ପଡ଼େ, ଉଁହୁଁ, ଆମର ବି ଏପଟେ ପଡ଼େ। ସବୁ ରଜ ଭଲ ହୁଏ, ନା ଦୋଳି ମୋଳି ପଡ଼େ କେତେ କଣ ହୁଏ। ସେ ରଜର ଫେମସ୍ ହଉଛି ପାନ ନା, ପାନ ଖାଇବାଟା ହିଁ ଭଲ। ସେମ୍ ଟୁ ୟୁ, ତୁ ପାନ ଖାଉକି ନାଇଁ?
ଆଉ ଟିକେ ଦିନ ଗୋଟେ ସେକେଣ୍ଡ ରହିଲା। ଗୋଟେ ସେକେଣ୍ଡ ଥାଅ ହେଲା।
ଆଉ କୁଆଡେ ଯାଉଚୁ ତୁ?
ନା ନା ମୁଁ ଏଟିରୁ ଚୁଟିରେ ଖାଲି ଇଏ ମାରିଦିଏ ରୁହ। ହାଲୋ।
ଅଁ
ହଁ କୁହ।
ଆଉ ଆଜି ଖାଇବା କଣ ହେଇଥିଲା ତୋର?
ମାଛ, ଭାତ, ମାଛ ତରକାରୀ।
ହୁଁ, ଆଜି ବାର ଭଲ ଅଛି ଖାଇବା ବି ଭଲ ଥିବ ଆଉ।
ହୁଁ।
ହୁଁ।
ଆଉ କଣ କୁହ?
ସରିଗଲା ଛୁଟି କହୁ କହୁ ସରିଲା ନା?
ହଁ ଛୁଟି କଥା କୁହନି, ହଁ କହୁଥିଲି ଛୁ ଟିରେ ଘରେ ଭଲ ଲାଗିବନି କିନ୍ତୁ ଘରେ ଭଲ ଲାଗୁଥିଲା।
ହଁ ଭଲ ଲାଗୁଥିଲା ନା ଏ କାଇଁ ଟାଇମ୍ ଟା ପଳେଇଲା ବହୁତ ମାନେ ଜଲ୍ଦି ପଳେଇଲା ମତେ ଲାଗୁଚି।
ହଁ ବା।
ମତେ ଲାଗିଲା ଜଲ୍ଦି ପଳେଇଲା ଟାଇମ୍ ଆମର। ଦେଖିଆ କଣ ହଉଛି। ନା ଆମେ ଗଲେ ତ କିନ୍ତୁ ବୁଲିବା ପାଇଁ ଯିବା ଗୋଟେ ଜାଗା, ଯାହା ହେଇଯାଉ ପଛେ।
କଣ କହିଲୁ?
ମୁଁ କହିଲି ବୁଲିବାକୁ ଯିବାନି ହବା କେମିତି ହବ।
ଆଉ। ଆମେ ବର୍ଷେ ହେଲା ରହିଲେ କୁଆଡେ ଯାଇପାରିଲେନି କିନ୍ତୁ ଏଇଥର ଯାହା ହଉ ଯୁଆଡେ ହେଲେ ଯିବା ଆମେ ସମସ୍ତେ। ପୁରୀ ଯିବା ପୁରୀ ଯିବା ପୁରୀ ଯିବାଟା ଭଲ ନା ପାଖରେ କୋଣାର୍କ ଯିବା କି। ନା ପୁରୀରୁୁ କୋଣାର୍ଟ ଟା କେତେ ବାଟ।
ପୁଣିରୁ ପୁରୀରୁ କୋଣାର୍କ ଟା ଅଳ୍ପ ବାଟ।
ଅଳ୍ପବାଟ ଆମେ କୋଣାର୍କରେ ବୁଲିଲେ ତ ହବ।
ହଁ କୋଣାର୍କ ଯାଇପାରିବ ଗୋଟେ ଦିନ ରହିଲା ତ ମାନେ କରିପାରିବ ସବୁ।
ହଁ ଗୋଟେ ଦିନ ରହିବା ସେଇଦିନ ଯାଇକି ସେଇଦିନ କଣ ଆସିହବ ତୁ ମତେ କହିଲୁ ଗୋଟେ କଥା ସେଇଦିନ ଯାଇକି ସେଦିନ ଆସିହବ। ସମସ୍ତେ ଯାଆନ୍ତି ଯାଇକି ରୁହନ୍ତି ନା ରୁହନ୍ତି ବା ଆମେ ଗୋଟେ ଦିନ ରହିବାନି।
ହଁପା ହେଁ ଜାମ୍ ଯାଇପାରୁନି ବାର ହେଇ ହେଇ ଆଉ ପିଜି ସରିଲା ହିଁ ଆଉ ଗୋଟାଏ ବର୍ଷ।
ଆଉ ଗୋଟେ ବର୍ଷ ଆମେ ପରେ ପଳେଇମୁ ସରିଲା।
ପଳେଇ ପଳେଇବ।
ତ ତ ଆମେ ଚାଲ ଏଇ ଭିତରେ ଆମେ ଯିବା ଯାହାହଲେ ବି ଆମେ ଏଇ ଭିତରେ ଯିବା। ନହେଲେ ଏଇ ଭିତରେ ଜିବା ଦେଖ ଏଇ ଭିତରେ ଯିବା ତାପରେ ଶୀତ ଦିନ ଆସୁଛି ସେଇ ଦିନ ଗୁଡାରେ ମାନେ ଦେଖ ସବୁଆଡେ ବୁଲାବୁଲି କରିତେ ଭଲ ଲାଗେ ସେ ଦିନରେ ବି ଆମେ ଟିକେ ଯିବାକୁୁଆଡେ ଗୋଟେ କହିକି। ଭଲ ଲାଗିବ ଆମେ ସେ ପ୍ରଥମ ବର୍ଷ ଥିଲା ବୋଲି ଆମର ଗୋଟେ ପ୍ରକାର। ଆଉ କିଛି ଏତେ ହଉନଥିଲା ଛାଡୁ ନଥିଲେ କିଛି କରିନଥୁଲେ ଏବେ ତ ଆମକୁ ତ ଛାଡିବେ କି ନାହିଁ ସବୁଆଡେ।
ହୁଁ।
ଛାଡିବେ ନା ନାଇଁ ଛାଡିବେ ତ ଆମେ ଯିବାନି କି ସବୁ। ହୁଁ ପାଖ ପାାଖ ଜାଗା ସବୁ ଯିବା ଭୁବନ ଭୁବନେଶ୍ଵରର ସବୁ ଜାଗା ଯିବା। ପୁରୀର ଭୁବନେଶ୍ୱର ଆଉ ପୁରୀ ପୁରୀ ଏ ଦିଟା ଜାଗା ଆମେ ଯ ଯାହା ଯାହା ହେଲେ ବି ବୁଲିବା ତୁ ଯାହା କହ ପଛେ। ବୁଲିବ ନା ନାଇଁ କ।
ବୁବନେ ସ ଆଁ।
ଭୁବନେଶ୍ୱର ପୁରୀରେ ସବୁ ଜାଗା ବୁଲିବା।
ହଁ।
ହଉ।
ଶୁଣ ରାତି କିି ହେଲା ରାତିକି ମୁଁ କଲ କରିବି ତମେ ଅବିକ। କଣ କରିବ ଏଇ କଲଟା ପରେ ରାତି ମୁଁ କଲ କରିବି କଥା ହେବା ହେଲା।
ହୁଁ।
ମୁଁ ତମକୁ ଥରେ କରିଦେବି ତମେ ମତେ ଥରେ କରିବ।
ହଁ।
ସେ ଦିଦି ତ କହିଲେ ତମେ ଆଉ କାହାକୁ ଚିଁହିନ ଆଉ ତମେ ତମେ ସେଇ ଇଏସ୍ ଜଣଙ୍କ ଭିତରେ କଥା ହୁଅ ଆଉ।
ଓଁ ହୋ।
ହଉ ତମେ ଆଉ କାହାକୁ କରିନଥିବ।
ନା ନା ମୁଁ କରିନି ନା ମୁଁ କରିନି।
ହଉ ଆଉ ରାତିକି କଲ କରିବା ଆଉ ରାତିକି ତ କିଛି କାମ ନାହିଁ ଆଉ। ଘରେ ମା ମାନେ ରୋ ରୋଷେଇ କରି ଖାଇବାକୁ ଦେଇ ଦଉଥିଲେ ଖାଇ ଦଉଥିଲୁ ବସି ଦଉଥିଲୁ।
ବାସ ଦଉଥିଲେ ବା ହଷ୍ଟେଲ ବାଲା ଏଥର ନିଜ କାମ ସବୁ ନିଜେ କରିବା
ସିଏ ନଉନି ଗୋଟେ ମତେ ନାଉ କଲା ବୋଲି
ମତେ ଆଉ ସେ ଯାଇତେ ଇଛା ହଉନି ସତ କଥା
ରିନୁ ମୋର କହୁଥିଲି ମନେ ଅଛି ଯଦି ଆମର ଆକ୍ସିଡେଣ୍ଟ ହେଲା
ହଁ ବା ମୁଁ ସେଇଟା ଭାବିକି ମୋ ମୁଣ୍ଡ ଖରାପ ତୁ କହନା ମୁଁ କେବେ ଇମାଜିନ କରିନଥିଲି ମୁଁ ଶୁଣିକି ହଠାତ୍ ସକଡ ହେଇଗଲି ମୁଁ କହିଲି ମତେ ମୋ ସହିତ ବୋଧେ ମଜାକ କରୁଛ ତମେ ମାନେ ସବୁ ମୁଁ କହିଲି ମଜାକ ମୁଁ ହଷ୍ଟେଲ ମୁଁ କଲେଜ ରେ ଥିଲିନା ମୁଁ କହିଲି ମଜାକ କରୁଛନ୍ତି ବୋଧେ ମୋ ସହିତ ଆଉ ମୁଁ ଶୁଣିକି ସକ ମୁଁ କହିଲି ନାଁ ମ ଏମିତି ହେଇନଥିବ ହେ ମଜାକ କରନା ମୋ ସହିତ ମୁଁ ର ଖୁଛି ଫୋନ୍ ମୁଁ ବ୍ୟସ୍ତ ଥିଲି ନା କଣ ଆମର ଚାଲିଥିଲା ଗୋଟେ ବ୍ୟସ୍ତ ଥିଲି ଯେ ସେଇଥିପାଇଁ ହେଲା ତାପରେ ମୁଁ ତାପରେ ବସ ତାପରେ ନା ବ ମତେ କହିଲେ ନାଇଁ ସତ ସତ ବିଶ୍ଵାସ କର ତାପରେ ମୁଁ କହିଲି ସତ ସେ କହିଲା ହଁ ମୁଁ କହିଲି କଣ କହୁଛ ଯିବା ନା କଣ ସେ କହିଲେ ରୁହ ରୁହ ପଚାରେ ଯିବା କି ନାହିଁ ମୁଁ କହିଲି ପଚାରିଲ ନହେଲେ ଯିବା ଆମେ ସେ କହିଲେ ଏଇ ପାଖରେ ତ ଆମେ ନ ହେଲେବି
ତମେ ବିଶ୍ୱାସ କରିବନି ମାନେ ଏମିତି କେମିତି ହେଲା ମୁଁ ଜାଣି ପାରୁନି ମାନେ ଆମେ ପୁରା ସାଇଡରେ ଯାଉଛୁ ହେଲା ମାନେ ଗାଡି ବି ଆମର ଏତେ ସ୍ପିଡରେ ନାହିଁ ହେଲା ପଛରୁ ଆସିଲେ ବାଡେଇଦେଲା
ଭାଇ
ଭା ମାନେ ମୁଁ ତ ଅଳ୍ପକେ ବଞ୍ଚିଛି ବଞ୍ଚିଛି ଚିହ୍ନନ୍ତୁ ମୁଁ ଯଦି ମରିଯାଇଥାନ୍ତି ମରିଯାଇଥାନ୍ତି ସେ ଦିନ ମାନେ ମୁଁ ରୋଡର ମଝିରେ ପଡିଛି
ଏ ହେ ମାଲୋ ଗାଡି ମାଡି ମାନେ ସେଟା ପୁଣିି ସିଙ୍ଗ ମାନେ ଏପଟା ସିଙ୍ଗଲ ରୋଡ ନା ଡବଲ ରୋଡ ଡବଲ ରୋଡ ହେଇଗଲାଣି ସେତେବେଳକୁ
ଡବଲ ପୁର ନା ପୁରା ନଖରା ପାଖାପାଖି ଡବଲ ରୋଡ ହେଇଗଲାଣି। ହେଲା ମାନେ ସେ ପଚ କିିନି ପଛୁଆ ପିଟିିଦେଲା ପଳେଇଲା
ଏ ହେ ଏ ଲୋକ ଗୋଡା ଆଜିକାଲି କଣ ହଉ
ତା ଗାଡି ନମ୍ବର ବି ଆମେ ଦେଖିପାଇଲୁନୁ ହେଲେ ଲୋକମାନଙ୍କ ଜୀବନ ଜୀବନ ପଡିଲା କଣ କଥା ଆଡକୁ ପଡିଲା ହେଲା ମୁଁ ପୁରା ରୋଡ ଆଡକୁ ପଡିଗଲି ରୋଡ ଆଡକୁ ଯେତେବେଳେ ପଡିଗଲି ହେଲା ରୋଡ ଆଡକୁ ଯେତେବେଳେ ପଡିିଗଲି ଯେତେବେଳକୁ କଣ କହିଲ ମୁଁ ପଡ଼ିଯାଇଛି ତ ସାଙ୍ଗେ ସାଙ୍ଗେ ଉଠିଗଲି। ସାଙ୍ଗେ ସାଙ୍ଗେ ମାନେ ଆଖି ପିଚୁଳାକେ ଉଠିଗଲି ହେଲା ସାଙ୍ଗେ ସାଙ୍ଗେ ଗୋଟେ ଟ୍ରକ୍ କୁ ଗଲା ମତେ ପାସ୍ କରିକି ମାନେ ମୁ ଯଦି ମରିଯାଇଥାନ୍ତି ଯେଣିତି ମରିଯାଇଥାନ୍ତି।
ଏ ହେ ଭଗବାନ ଯାହା ହଉ ଭଗବାନଙ୍କ ଦୟାରୁ କିଛି ହେଇନି ତୁ କହ
ହେଲା ମୁଁ ପଡି ମାନେ ଘୁଷଡିକି ମାନେ ମୁଁ ଘୁଷୁଡି ଘୁଷୁଡି ଯାଉଛି ତ ହଠାତ୍ ଠିଆ ହେଇଗଲି ସେଇଥିପାଇଁ ମୋର ବେଶୀ କିଛି ହେଲାନି ଜୀବନର ଷାଠିଏ ହଜାର ଟଙ୍କା ଖର୍ଚ୍ଚ ତି
ଏହେ ଅପରେସନ ହେଲା ନା ସିଏ ଏ ମା
ପିଲାଟି ର ଚାଲିବା ବସିବା ମୁଁ ବନ୍ଦ କରିଦେଲି
ଆଉ ସତ କଥା ନା ଆଉ ଛୁଆ ଟା କଣ ଭାରି ହଇରାଣ କି ମାନେ ତା କଣ ଥିଲା
ଆ ତା ସୁନ ସିଏ ଗୋଟେ ହେଲଦି ଗୋଟେ ଡେଙ୍ଗା ହେଇକି ଗୋଟେ ଫିଗର ବାଲା ଟୋକାଟା ନା ତା ମା କହିଲେ ଇଏ ଗୋଟେ ଏଇ ଇଛା ଥିଲା ପୋଲିସରେ ଦବା ପାଇଁ ଆଉ ଛାଡ ନା ତା ଭା ଗ୍ୟରେ ଯାହା ଥିବ ତୁ ମା କାନ୍ଦେନା ତୋର କଣ ଭୁଲ ସିଏ ଯେମିତି ମୋ ପୁଅ ତୁ ବି ସେମିତି ଗୋଟେ ମୋର ଝିଅ।
ହଁ ସତରେ। ଏ କଣ କରିବୁ ମା ତା ସ୍ଵପ୍ନଟା ସ୍ୱପ୍ନରେ ରହିଗଲା ନା।
ମାନେ ସ୍ୱପ୍ନ ଟା ମାନେ କଣ ଏବେ ସେ କଣ ଏବେ ମାନେ ପକେଇ ଦେଇଥାନ୍ତା ପୋଲିସ୍ ପାଇଁ ହେଲା। ମାନେ କଣ ଏବେ ଯାଉ ମାନେ ବର୍ଷେ ଦି ବର୍ଷେ ହଁ ଶୁଣ ବର୍ଷେ ଦି ବର୍ଷ ହେଲେ ରିକୋଭରୀ ହେଇଯିବ ଦୌଡିପାରିବ ହେଲେ ଏବେ ବର୍ଷେ ଯାହା ହେଲେ ବି ସେ ଦୌଉ କେମ୍‌ତି ଗୋଟେ କରୁଥିଲା ସକାଳୁ ଉଠିବ ଦୌଡିବାକୁ ଯିବ।
ହଁ ଏବେ ସିଏ ଏବେ ଏବେ ମେବି ଠିକ୍‌ଠାକ୍ ହେଲା ନା ନାଇଁ ମାନେ ଚାଲିପାରୁଚି ନା ନାହିଁ ସେ?
ଗୋଟେ ଚାଲିଚି ଆଉ ମାସେ ପୁରା ଘରେ ବସିଗଲା ଦୀବା ଯୋଉ ଚିନୁଛି ମୁଁ ଏଇ ଏବେ ଏଇ ଦେଖା କରିବାକୁ ଯାଇଥିଲି ଦି ତିନି ଦିନ୍ ତଳେ। ଆଉ ମୁଁ ଏଇ ମାମୁଁ ଘର ପାଖରୁ ତାଙ୍କ ଘରଟା ପାଖ ଅଠେଇଶି କିଲୋମିଟର। ମୁଁ ଏଇ ଦେ ଖା କରିବାକୁ ଯାଇଥିଲି।
ହଁ।
ଛୋଟେଇ ଛୋଟେଇ ଚାଲୁଚି ଇଏ ଏନ୍ତି ଗୋଡ ଗୋଟାଏ ଗୋଡ ମୋଟା ଗୋଟାଏ ଗୋଡ ପତଳା।
ଉମ୍ ମା। କଣ କରିବ ଆଉ ଉଁ କଷ୍ଟ।
ପୁରା ପୁରା ଝଡିକି ଟାଙ୍କ ହେଇଯାଇଚି ପୁରା।
ଘରେ ରହୁଚି ଆଉ ମାନେ ଟେନ୍‌ସନ୍‌ ରହୁ ଯିଏ ବି ମାନେ ଭାଇ ଇଏରେ ରହୁଥିବ କି ଆଉ ଏମ୍‌ତି ସେମ୍
ତାଙ୍କ ଘରେ ତା ବାବା ତା ସହିତ କଥା ହେଲେନି ତାଙ୍କ ଘରେ ସମସ୍ତେ ଜାଣିଚନ୍ତି ମୋ ସହିତ ଦାଇତ୍ବ ମାମା ପୁରା ଫୋନ୍ ଉପରେ ଫୋନ୍ ଝିଅ ତୋର କିଛି ହେଇନି ତ ଝିଅ ତୋର କିଛି ହେଇନି। ତ ହୁଁ ତ ତା ତୋର କଣ ଉଁ ମୋର ଏମିତି ସେମିତି କେହିବି ଙ୍କ ଘର ଲୋକ ଆସିଥାନ୍ତେ କେତେ କଣ ହେଇଥାନ୍ତା ଫିର୍ ବି ମେଡିକାଲ ରେ ମୁଁ ମେଡିକାଲରେ ମୁଁ ସତରଶହ ଷୋଳଶହ ଟଙ୍କା ସେଠି ଖର୍ଚ୍ଚ କରିଚି।
ଏମା।
ବର୍ଷା ଏତେ ହଜାର ଟଙ୍କା ପଠେଇବାରୁ ରକ୍ଷା ହୁଁ। ଯାହା ଭାଗ୍ୟରେ ଯିବ ମତେ କଣ କହୁଚି ପା ତା ପୂର୍ବଦିନ ଫିଲ୍ ହଉଥିଲା।
ହୁଁ ତୁ ମତେ ବି ତା ପୂର୍ବ ଦିନ କହୁଥିଲୁ। ମୁଁ ଆଉ ଯଦି କିଛି ହୁଏ କି ମୁଁ କଣ କରିବି ମୁଁ କହି ନାମ ତୁ କାଇଁ ସେଇଟା ଭାବୁଚୁ ସମ୍ ସମୟ ହେଲାବୋଲି ଆଉ ତୁ ସେଇଟା ହବନା ତୋର ତୁ କାଇଁ ଭାବୁଚୁ ସେଟା ତତେ ମୁଁ କହୁନଥିଲି। ନା ସେମିତି ଭାବେନା କିଛି ହବନି ଭଲରେ ଯା ଭଲରେ ଆସିବୁ ଭଲରେ ଯିବୁ। ଦେଖ୍ ଖିଲାବଳକୁ କଣ କରି ମୁଁ କରିଦେବି। କିଛି ହିଁ କିଛି ହବନି ଏତେ ଟେନ୍‌ସନ୍‌ ନେନା ସବୁ ଠିକ୍ ହେଇଯିବ ଧୀରେ ଧୀରେ। ସେଇଟାକୁ ନେଇ ତୁ ଭାବିବୁନି। ତୁ ଭାବିଲେ ଅଧିକ ତୋଦେହ ତୁ ବି ମାନେ ଟେ ଇଏଟେ ଟେନ୍‌ସନ୍‌ ରହିବୁ ବୁଝିଲୁନା। ବେଶୀ କିଛି ଭାବାଭାବି କରିବୁନି। ଯ ସବୁଠୁ ଭଲହବ ଧୀରେ ଧୀରେ ଆଗୁକୁ ସବୁ ଠିକ୍‌ ହବ।
ହୁଁ ଛାଡ ଯାହାହବ ଦେଖାଯିବ ଆଉ।
ହଁ। ଆଜ୍ଞା ଠିକ୍‌ହବ ସବୁ ଭଲହବ ଏତେ କାଇଁ ତୁ ଭାବୁ ତୁ ଭାବିଲେ କଣ ସବୁ ଠିକ୍ ହେଇଯିବ ହୋଉ ତା ହଉ।
ହଉ ହଉ।